ହ୍ୟାଲୋ।
ହଁ କୁହନ୍ତୁ।
ଆପଣ କଣ ଏବେ କାମ କରୁଚନ୍ତି ନା ଫ୍ରି ଅଛନ୍ତି?
ନା ନା ବସିଚି କୁହ।
ଓ ହ ଆପଣଙ୍କ ଦେହ ପା ଏବେ କେମିତି ଅଛି ମାନେ ଜାଣିଥିବେ ତ ଏବେ ଖରା ଦିନରେ ମାନେ ବହୁତ ଦେହ ଉପରେ ବେଶୀ ମାନେ ଖରାପ ଇଫେକ୍ଟ ପକାଉଚି ମାନେ ଖରା ଯୋଗୁ ମାନେ ବହୁତ ଦେହ ଖରାପ ଏବେ ହଉଚି।
ତ ସ୍ୱାସ୍ଥ୍ୟ ହିଁ ସମ୍ପଦ ତ ନିହାତି ଆପଣ ଜାଣିଥିବେ ସ୍ୱାସ୍ଥ୍ୟ ବିନା ତ କିଛି ମାନେ ନାହିଁ କାରଣ ଏବେ ଯେ ଅତ୍ୟଧିକ ଗରମ ହଉଚି ଗରମ ଦ୍ଵାରା ତ ନର୍ମାଲି ସମସ୍ତିଙ୍କ ଦେହ ଖରାପ ହେଇଯାଉଚି ମୋର ବି ସେମିତି ମୁଣ୍ଡ ବୁଲେଇ ଦଉଚି କେତେବେଳେ କେତେ କେତେବେଳେ ମାନେ ଦୁର୍ବଳ ଲାଗୁଚି କାରଣ ଏଇ ଯୋଉ ଖରା ଏତେ ଜୋର ଗରମ ହଉଚି ମାନେ ଯେତେବେ ଓ ଆର ଏସ୍ ପିଅନ୍ତୁ ଲେମ୍ବୁ ପାଣି ପିଅନ୍ତୁ ତଥାପି ମାନେ ଅଂଶୁଘାତ ଭଳିଆ ଲାଗୁଚି କାରଣ ଆମେ ତ ମାନେ ଘରେ ରହୁଚି କେତେବେଳେ କେମୁ ବାହାରକୁ ଯାଉଚୁ କିନ୍ତୁ ଯୋଉ ଶ୍ରମିକ କ ମାନେ ବା ଦିନ ମଜୁରିଆ ସେମାନେ କେତେ ଖରାରେ ବି କାମ କରୁଛନ୍ତି ତ ତାଙ୍କ କଥା ଟିକେ ଭାବନ୍ତୁ ତାଙ୍କ ସ୍ୱାସ୍ଥ୍ୟ ତ ସମୁଦାୟ ମାନେ ଖରାପ ହେଇ ପଡିଚି କାରଣ ଏଇ ଯୋଉ ଅତ୍ୟାଧିକ ଗରମ ଯୋଗୁ ସ୍ୱାସ୍ଥ୍ୟ ତ ଖରାପ ହିଁ ନିହାତି ହେବ କାରଣ ଏଇ ଯୋଉ ଗରମ ଯୋଗୁ ଅ ଅଂଶୁଘାତ ହବ ତାପରେ ଲୋକଙ୍କୁ ମାନେ ମୁଣ୍ଡ ବୁଲେଇ ଦଉଚି ମୁଣ୍ଡ ବୁଲେଇବା ଦ୍ଵାରା ସେମାନେ ମାନେ ଚେତା ଶୂନ୍ୟ ହେଇକି ପଡି ଯାଉଚନ୍ତି ତ ପ୍ରତ୍ୟେକ ଦିନ ଆମେ ଯଦି ତୋରାଣି ଓ ଆର ଏସ୍ ତା ସାଙ୍ଗରେ ଲେମ୍ବୁ ପାଣି ଆଉ ପ୍ରଚୁର ପରିମାଣରେ ଖାଲି ପାଣି ପିଇବା ତାହେଲେ ଏସବୁ ହବନି ଯେତେ ବି କାମ କରନ୍ତୁ ଆମେ ପାଣି ନିଶ୍ଚିତ ଅଧଘଣ୍ଟା କୁ ଥରେ ତ ପାଣି ପିଇବା ଦରକାର ତ ଆପଣଙ୍କର ସ୍ୱାସ୍ଥ୍ୟତେବେ କେମିତି କଣ ଅଛି ଆଉ ଆପଣଙ୍କ ସେପଟେରେ ଏବେ ଲୋକ ମାନେ କରୁଛନ୍ତି କଣ କେମିତି ଅଛି?
ଏବେ ବି ତ ମୋ ସ୍ଵାସ୍ଥ୍ୟ ଏବେ ଭଲ ଅଛି କିନ୍ତୁ ମଝି ମଝିରେ ଏବେ ଥଣ୍ଡା ଟିକେ ଲାଗି ରହୁଛି ଯେହେତୁ ମାନେ ଘର କାମ ଟିକେ ଘ। ସମୟ। ହେଲ୍ପ କରୁଛି ଘର କାମରେ ତ ଥଣ୍ଡା ଚାଉଳ ଟିକେ ତ ଲାଗି ଥଣ୍ଡା ଟିକେ। ରହୁଛି ତ ଆପଣ ଯେମିତି କହିଲେ କି ମୁଣ୍ଡ ଫୁଣ୍ଡ ପ୍ରାୟ ବିନ୍ଧୁଛି ତ ଆପଣ ପ୍ରଚୁର ପରିମାଣ ଟିକେ ପାଣି ପିଅନ୍ତୁ ଆଉ ଲେମ୍ବୁ ସର୍ବତ। ଟିକେ ଉ ପିଅନ୍ତୁ। ତ ଆଉ ଦହି ସରବତ ଏଟା ତ ବହୁତ ମେନ୍ ମାନେ ପେଟ ଥଣ୍ଡା କରିବ ଦହି ସରବତ ଆପଣ ଜାଣିଛନ୍ତି ଦହି ସରବତଟା। ପିଲାମାନେ ବହୁତ ହିଁ ଲାଭଦାୟକ ଆଉ ମାନେ ଖରାକୁ ତ ଗଲେ ମାନେ ଯୋଉମାନୋନ ବୟସ୍କ ଲୋକ ଖରାକୁ ଆପଣଙ୍କ ଯାଉଛନ୍ତି ଆପଣଙ୍କ ଘରର ତ ଆପଣ ତାଙ୍କୁ ଓଦା ଗାମଛା ଟିକେ ଆପଣଙ୍କ ମୁଣ୍ଡ ଉପରେ ଲଗେଇ ମାନେ ପକେଇ ଦିଅନ୍ତୁ ଆଉ ଯଦି ସେମାନେ ପଦାକୁ ଯାଉଛନ୍ତି ବି। ତାଙ୍କୁ ତାହେଲେ ପାଣି ବୋଟଲ ସାଙ୍ଗରେ ଦେଇକି ଛାଡ଼ନ୍ତୁ ଯେମିତିକି ମାନେ ବାହାରକୁ ଗଲେ ସେ ପାଣି ପିଇ ପାରିବେ ନହେଲେ ପାଖରେ ନଳକୂପ ଥିବ କି ଫ୍ରିଜର ରହୁଛି ଏବେ ପ୍ରାୟ ରହିଲାଣି ତ ସେଠୁ ସେମାନେ କଲେକ୍ଟ କରିକି ପାଣି ବି ନେଇପାରିବେ ତ ପ୍ରଚୁର ପରିମାଣରେ ଆମେ। ଖରାଦିନ ଯେତେ ପାଣି ଆମେ ପିଇବା ସେତେ ଆମର ମାନେ ଭଲ ମାନେ ବାହାରକୁ ଯାଉଛେ ମାନେ ଅଂଶୁଘାତ ତ ଜମା ବି ହେବନି ମୁଣ୍ଡ ବୁଲେଇକି ଆମେ କୁଆଡ଼େ ପଡ଼ିଯାଉଛେ ଖରାରେ ଖରା ତ ପ୍ରାୟ ଲୋକ କିଏ ବାହାରୁଥିବ କି ବାହାରୁ ନଥିବ ଆମେ ଯଦି ପଦାରେ ପଡ଼ିଥିବେ ଆମ କେହି ଦେଖିବାର ବି ନାହାଁନ୍ତି। ତ ଦେହ ଆମର ହିଁ ଖରାପ ହବ ଆମେ ହିଁ ଆମ ନିଜ ଦେହକୁ ଜଗିବା ଦରକାର ନିଜ ସ୍ୱାସ୍ଥ୍ୟ ପ୍ରତି ଆମେ ନିଜେ ହିଁ ଯତ୍ନ ନେବା ଦରକାର ଯେମିତି ଆମର ସ୍ୱାସ୍ଥ୍ୟରେ ଯେମିତି କିଛି ବି ଅସୁବିଧା ନ ହୁଏ ତ ଖରାଦିନର ଖାଇପାତ ଆପଣ ଜାଣିଥିବେ ମାନେ। ପଖାଳ ଟା ମାନେ ବହୁତ ହିଁ ଭଲ ପଖାଳ ଖାଇବାଟା ପଖାଳ ଖାଇଲେ ଆମକୁ ମାନେ ବହୁତ ମାନେ ସେଟା ସ୍ଵାସ୍ଥ୍ୟ ପ୍ରତି ମାନେ ବହୁତ ମାନେ ଭଲ ଭାଇଭ୍ସ ମିଳିଥାଏ ଆଉ ଏମଥିବେ ଏବେ ଖରାଦିନ ଖାଇବା। ତ ମାନେ ଫଳ ତରଭୁଜ ତାଳସଜ ଆଉ ମାନେ ଜାମୁକୋଳି ଆଉ ଖଜିରକୋଳି ଏସବୁ ମାନେ ବହୁତ ଖରାଦିନଆ ଫଳ ଏସବୁ ମାନେ ଖରାଦିନିଆ ଫଳ ମାନେ ବହୁତ ଟେଷ୍ଟ ଲାଗେ ଏଇ ଫଳ ଖରାଦିନେ ମିଳିବ ହିଁ ନାହିଁ। ଖରା ଦିନେ ହିଁ ଫଳ ଏଇଟା ଖରା ଦିନ ଚାଲିଗଲା ଆଉ ଫଳ ଆମେ ପାଇବାନି ତରଭୁଜା ପାଇବା ନା ସେ ତାଳସଜା ପାଇବା ନା ସେ ଜାମ କୋଳି ପାଇବା କିଛି ପାଇପାରିବାନି ତ ଖରା ଦିନ ଆମେ ଯୋଉ ସିଜନରେ ଯୋଉ ଋତୁରେ ଆମେ ଯୋଉ ଫଳ ପାଉଛେ ଆମେ ତାକୁ ଖାଇବା ଦରକାର। ତ ଆପଣଙ୍କ ଆଡ଼େ କେମିତି କଣ ଚାଲିଛି।
ହଁ ତ ଆମ ଆଡେ ବି ସେମିତି ଚାଲିଛି ତ ସ୍ଵାସ୍ଥ୍ୟ କାରଣ ଖରାପ ହେଇଗଲେ ସବୁ ଖରାପ ହେଇଯିବ ତ ଏବେ ଦେଖୁଛନ୍ତି ମାନେ ସେଥିରେ ମାନେ ବହୁତ କମ ବୟସର ପିଲା ମାନେ ଯେମିତି ସାତ ଆଠ ବର୍ଷ ହଉ କିମ୍ବା। ଦଶ ଏଗାର ବର୍ଷ ହେଉ ତା କି ନେଇାଇଥିବେ ଏକୋଇଶ ମାନେ କହିବାକୁ ଗଲେ ସାତ ବର୍ଷରୁ ପଚିଶ ବର୍ଷ ଯାଏ ପିଲାମାନଙ୍କର ସମସ୍ତଙ୍କର ଏବେ ଦେଖିବେ କେତେ ସ୍ୱାସ୍ଥ୍ୟ ଖରାପ ହେଉଛି କାହାର ମାନେ ବ୍ରେନ୍ ଷ୍ଟ୍ରୋକ୍ ହେଇଯାଉଛି ତାାର ଲିଭର୍ ଖରାପ ହେଇଯାଉଛି ତାହାର କିଡ଼ନୀ ଖରାପ ହେଇଯାଉଛି। ତ ସବୁ କିଛି ମାନେ ଖରାପ ହେଇଯାଉଛି କାରଣ ଏଇ ଯୋଉ ଆମର ଖରାପ ଜଳବାୟୁ ପାଇଁ କାରଣ ସ୍ୱାସ୍ଥ୍ୟ ଯଦି ଆମର ଠିକ ନ ରହିବ କାରଣ କିଛି ବି ଠିକ ରହିବନି ଏଇ ଯେଉଁ ସବୁ ଆମେ ଅଏଲି ଫୁଡ଼ ଖାଉଛେ ବା ଜଙ୍କ ଫୁଡ଼୍ ଖାଉଛେ। ଦେଖ ହେଇଯାଉଛି ତ ଛୋଟ ଛୋଟ ପିଲାମାନେ କଣ ଜାଣିପାରୁନାହାନ୍ତି ସେମାନେ ଘର ଖାଇବାକୁ ଏଡ଼େଇ ଦେଉଛନ୍ତି କାରଣ ତାଙ୍କୁ ବାହାର ତେଲ ମସଲା ଏସବୁ ଖାଇବା ବହୁତ ଭଲ ଲାଗୁଛି କିନ୍ତୁ ସେମାନେ ଜାଣିପାରୁନାହାନ୍ତି ଯେ ବର୍ତ୍ତମାନ ଆମେ ଯେଉଁ ତେଲ ମସଲାଛେ ସେଇଟା ଆମ ଶରୀର ପାଇଁ ଗୋଟେ ବ। ସେଟା କେତେ କଲର ସେଠିକ ମାନେ କେତେ ପ୍ରକାରର ତେଲ ଯୋଉ ପୋଡା ତେଲର ସେଥିରେ ବାରମ୍ବାର ବାରମ୍ବାର ସେଥିରେ ରୋଷେଇ କରିକି ଦିଆଯାଉଛି ତ ନିହାତି ଭାବରେ ସ୍ୱାସ୍ଥ୍ୟ ହିଁ ଖରାପ ହବ ତ ଏବେ ଛୋଟ ଛୋଟ ମାନେ ବହୁତ କମ ବୟସର ପିଲାମାନଙ୍କର ଚୁଟି। ଉପୁଡିବା ଗୋଟେ ସମସ୍ୟା ସ୍ୱାସ୍ଥ୍ୟ ସମସ୍ୟା ଏବେ ଦେ ଉପୁଜିଛି ଆଉ ପିମ୍ପଲସ ହଉଛି କାରଣ ଆମେ ଯୋଉ ସବୁ ଖାଦ୍ୟ ଖାଉଛେ ସେ ସବୁ ଏହାର ଅସୁବିଧା ଆଉ କିନ୍ତୁ ସଵାସ୍ଥ୍ୟ ଯଦି ଆମେ ଠିକ ରଖିବାକୁ ଚାହିଁବା ତେବେ ଘର ଖାଇବା ଖାଇବା ପ୍ରତିଦିନ। ସବୁଜ ପନିପରିବା ତା ସହିତ କ୍ଷୀର ଆଉ ଫଳ ନିହାତି ଖାଇବା ଦରକାର ଏବେ ଖରା ଦିନ ଗୋଟେ ବହୁତ ଭଲ କୋଳି ମିଳୁଛି ଆ ମାର୍କେଟରେ ବି ମିଳୁଛି ଯାହାର ଗଛ ତ ଏମତି ଏବେ କାଁ ଫାଁ ଗଛ ସେ ଗଛ ଏବେ ବୁଡିଗଲା କିନ୍ତ ମାର୍କେଟରେ ବି ଆଭଲେବୁଲ ଅଛି ଯୋଉଟା। ଉୁଷୁମ କୋଳି ବୋଲି ଗୋଟେ କୋଳି ସେଇ କୋଳିଟା ଖାଇଲେ ମାନେ ଅଶୁଘାତ ହବନି ସେଟା ଦେହକୁ ପ୍ରଚୁର ପରିମାଣର ଶକ୍ତି ଯୋଗାଇଥାଏ ଯେମିତି ଆମେ ଧରିନୀୟ ଆମିଷ ଖାଦ୍ୟରେ ଯେମତି ଆମେ ଚିକେନ ଖାଉଛେ ତ ସେଟା ବି ଶରୀରକୁ ଗୋଟେ। ଶକ୍ତି ରୂପ ହଉଛି ସେମିତି କୁଷୁମ କୋଳି ଟା ହିଁ ସେମିତି ତ ଆମେ ନିହାତି ଭାବରେ ଆମେ ସେ କୋଳି କିି ଥରେ ଖାଇବାକୁ ଚେଷ୍ଟା କରିବା ବଜାରଖରେଠି ସେଠୁ କୋଳିଥ୍ୟ। ଖଦ୍ୟ ହିଁ ଠିକ ରହିଲେ ଆମେ ଯେତେ ସମ୍ଭବ ଘର ଖାଦ୍ୟ ଖାଇବା ଘର ଖାଦ୍ୟ ଖାଇଲେ ହିଁ ସ୍ୱାସ୍ଥ୍ୟ ଠିକ ରହିବ ଆଉ ଯଦି ବାହାରକୁ ଆମେ ଯାଉଛେ ଯଉ ଧୂଳି ଉଡୁଛି ତା ଦ୍ଵାରା ଆମର ଛିଙ୍କ ହଉଛି ସେ ଛିଙ୍କଟା ମାନେ ସହଜ ଛିଙ୍କ ନ ଧୂଳିଟା ଶରୀରର। ଲଗେଇଲେ ହିଁ ସେଇଟା ଆମର ଯେଉଁ କୁ ନଷ୍ଟ କରି କରି ଚାଲିଛି ତ ସେଥିପାଇଁ ଆମେ ସବୁବେଳେ ମାନେ ମୁହଁକୁ ଘୁରେଇବା ବା ମାସ୍କ ୟୁଜ କରିକି ଯିବାକୁ ପଡିବ କାରଣ ଶରୀର ଏମିତି ଗୋଟେ ଜିନିଷ ଯୋଉଟା ଥରେ ଖରାପ ହେଇଗଲା ମାନେ ସେଟା ଭଲ ହେବାକୁ ବହୁତ ସମୟ ଲାଗିଥାଏ କିନ୍ତୁ ଗୋଟେ ଭଲ ଶରୀରକୁ ଆମେ ଜାଣି ଶୁଣି। ଖରାପ କରୁଛି ବାହାର ଖାଦ୍ୟ ଖାଇକି ଆଉ ଏବେ ଆପଣ ଦେଖୁଥିବେ ଯେଉଁ ସବୁ ଥଣ୍ଡା ପିଉଛନ୍ତି କୋଲ୍ଡ ଡ୍ରିଙ୍କସ୍ ସବୁ ଏଇଟା ମାନେ ସବୁ ପିଲାମାନଙ୍କର ଗୋଟେ ମାନେ ବଦ ଅଭ୍ୟାସ କହିଲେ ଜଳିବ ସେଇଟା କେଉଁ। ପାଣି ହଉଛି ଆମେ ଦେଖୁନି ସେଥିରେ କେତେ ରଙ୍ଗ। ସାକାର କେତେ କଣ ମିଶେଇକି ମାନେ ଷ୍ଟୋର କରିକି ସେ ରଖୁଛନ୍ତି କେତେ କେତେ ବର୍ଷର ମାନେ କେବଳ ବର୍ଷକୁୁ ବର୍ଷ ଷ୍ଟିକର ବଦଳେଇକି ଏକ୍ସପାରୀ ଡେଟ ଚେଞ୍ଜ କରିଦଉଛନ୍ତି କିନ୍ତୁ ସେଇଟା କେତେ ବର୍ଷର ବୋଲି ବି ଆମେ ଜାଣୁନି ସେଇ ଗରମ ଜିନିଷଟା ଗଣିକି ଆମେ ଆମ ଫ୍ରିଜରେ ପକି ପିଉଛେ। ସେଟା ଆମ ଶରୀର ପାଇଁ ବହୁତ ମାତ୍ରାରେ ବିଷାକ୍ତ ଆଉ ଆମ ସ୍ୱାସ୍ଥ୍ୟ କ ସମ୍ପୂର୍ଣ୍ଣ ରୂପେ ବିଗାଡି ଦଉଛି ଆଉ ଲିଭର ଆଉ କିଡନୀ ଖରାପ କରିବାର ମୁଖ୍ୟ କାରଣ ଆଉ ଆପଣଙ୍କ ଆଡେ କଣ ଏମିତି ଆପଣ ଥଣ୍ଡା ଫଣ୍ଡା ପିଅନ୍ତି ନା ଥଣ୍ଡା ବଳରେ ଦହି ସର୍ବତ ପିଅନ୍ତି।
ନାଇଁ ନାଇଁ ଥଣ୍ଡା। ଥଣ୍ଡା ଜିନିଷ ଏଲେ କିଛି ବି ମାନେ କେତେବେଳେ କେମିତି ଚଳିବ ପଦାକୁ ଯାଇଛ ନହେଲେ ଯଦି ଘରେ ଯଦି କରିନପାରଲ ମାନେ ଅତି ଅ ସୁବିଧା ଯୋଗୁଁ ଯଦି କରି ନପାରେ ତ କିଣିକି ପିିଦେଲ ଚଳିବ ତ ସବୁ ବୁବେଳେ ଥଣ୍ଡାଟା ଆମେ ମାନେ ମାର୍କେଟ ଥଣ୍ଡା ଟା ପିଇବାକୁ ମାନେ ଉଚିତ ନୁ କାହିଁକ ନା ସେ ସବୁ ଜିନିଷ ମାନେ ବହୁତ ମାନେ ଷ୍ଟୋର ହେଇକି ରହିଥାଏ ମାନେ ସେଇଟା କେମିକାଲ ଜିନିଷ ଆଉ ତାପକ୍ଷେ ଷ୍ଟୋର ହେଇକି ରହିଥାଏ। କେତେ ଦିନ କେତେ ମାସ ଷ୍ଟୋର ହେଇକଥାଏ ଆମେ ତ ଜାଣିନ ନା ତା ଭିତରେ ହାତରେ ମାନେ ବହୁତ ସାରା ସାଇଡ୍ ଇଫେକ୍ଟ ବି ବାହାରିଥାଏ। ଆଉ ଆପଣ ଯେମିତି କହିଲେ କି ଖରା ଦିନେ ମାନେ ମ ନିଜ ଦେହକୁ ନିଜେ ଜଗିବା ଦରକାର ନିଜ ସ୍ଵାସ୍ଥ୍ୟ ହିଁ ନିଜ ହାତରେ ଆପଣ ନିଜ ସ୍ୱାସ୍ଥ୍ୟକୁ ନ ଜଗିବେ ତାହେଲେ କିଛି ବି ହେବନି ଆଉ ଲୋକମାନଙ୍କର ଗୋଟେ ଏମିତି ଜିନିଷ ମାନେ ଭୋଜି ହେଲା କି ଆପଣ ଯେଉଁ କହିଲେ ତେଲ ମସଲା ଖାଇଲେ ହେଉଛି ବୋଲି ତ ଭୋଜିରେ ଲୋକମାନଙ୍କର ଗୋଟେ ଲୋଭ ଲାଗିଯାଇଥାଏ ଆରେ ହଁ ଭୋଜି ହେଉଛି ଚାଲ ଯିବା ଖାଇବା ମାଗଣା ତ ଖାଇବା ଆଉ ଚାଲ ଯିବା ଖାଇବା ମାନେ ଖିଆପିଆ କରିକି ଆସିବା ତ ସେଇଟାରେ ଯେଉଁ ମାନେ ବହୁତ ମାତ୍ରାରେ ଖାଇଦଉଛନ୍ତି ସେ ଯେଉଁ ପୋଡ଼ା ତେଲରେ ରହୁଛି ରୋଷେଇ ହେଉଛି ସେଇଟାରେ ଯେଉ ବହୁତ ମାତ୍ରାରେ ଯେଉଁ ଖାଇ ଦେଉଛନ୍ତି ମାନେ ପେଟ ଫୁଲ କରିକି ତ ସେଇଟା ଘରକୁ ଆସିଲା ପରେ ଡାଇଜେସନ୍ ହେଉନି ଆଉ ପେଟ ଖରାପ ହେଇଯାଉଛି ଯାହାଦ୍ୱାରା କି ଆମର ମାନେ ମାନେ ଆମ ନିଜକୁ ବହୁତ ମାନେ ଖରାପ ବି ଲାଗୁଛି ଆମେ ନିଜ ଦେହଟା ଆମେ ନିଜ ଆୟତରେ ବି ରଖିପାରୁନେ ନିଜ ବହୁତ ମାନେ ଖରାପ ହେଇଯାଉଛି ତ ପେଟ ପେଟ କାଟୁଛି ନହେଲେ ମୁଣ୍ଡ ବୁଲାଉଥିବ ଅତ୍ୟଧିକ ତେଲ ଖାଇବା ଯୋଗୁଁ ଗ୍ୟାସ୍ ବାହାରି ପଡ଼ୁଛି ମାନେ ବାନ୍ତି ଲାଗୁଥିବ ପେଟ ଏପରି ଖରାପ ହେଇଯାଉଥିବ ତ ଏମିତି ସବୁ ମାନେ ବହୁତ ହେଉଛି ଆମେ ଯଦି ବାହାର ଖାଇବାକୁ ଆଭଏଡ଼୍ କରିବା ତାହେଲେ ଆମ ସ୍ୱାସ୍ଥ୍ୟ ଆମର ଠିକ୍। ଠିକଠାକ ରହିବ ଆଉ ବାହାରକୁ ଗଲା ଯେଉଁ ଖରାରେ ଆମେ ଯେଉଁ କହୁଛେ ମାନେ କପଡ଼ା ତ ଘୋଡ଼େଇକି ଯିବା ତା ଅପେକ୍ଷା ମାନେ ସ୍କିନ୍ କେୟାର ଟା କରିବା ନିହାତି ଦରକାର କିଛି ନା କିଛି ହେଉ ମଇଶ୍ଚୁରାଇଜର ହେଉ ନହେଲେ ସେ କିଛି ବି ଗୋଟେ ଅଏଲ୍ ମାନେ ଅଏଲି ସ୍କିନ୍ ଯଦି ତାହେଲେ ଆମେ କିଛି ବି ମଶ୍ଚରାଇଜର୍ ହେଉ କି କିଛି ହେଉ ଏଇଟା ତମେ ଲଗେଇକି ଯିବ ଅଏଲ ଫ୍ରି ମସଚୁରାଇଜର ତ ଡ୍ରାଏ ସ୍କିନ ତାହେଲେ ସେ ଅଏଲ୍ ମଶ୍ଚୁରାଇଜର ନିହାତି ଆଗ ଲଗେଇବା ଦରକାର କିଛି ନା କିଛି ଆମେ ମୁହଁରେ ମାନେ ଲଗେଇକି ମାନେ ତ ଯାଇଥିବ ମାନେ ମୁହଁଟାକୁ ତ ଘୋଡ଼ାଇବା ବେଶୀ ମାନେ ମେକଅପ୍ ନ ହେଇକି ମାନେ ମୁହଁଟା ମାନେ ସନସ୍କ୍ରିନ୍ ଟା ୟୁଜ୍ କରିବା ଦରକାର ସନସ୍କ୍ରିନ୍ ଟା ଖରାଦିନ ପାଇଁକା ବହୁତ ହି ଭଲ ମାନେ ଯେତେ ଖରା ହଉଛି ସେ ଆମ ସ୍କିନ୍ କୁ ମାନେ ପୁରା ପୋଡି ଦେଉଥିବ ଆପଣ ଜାଣିଥିବେ ମାନେ ପୁରା ଡାର୍କ ମାନେ ପୁରା କଳା ପଡ଼ିଯାଉଥିବ ଆମ ସ୍କିନ୍ ଟା ତ ଆପଣ ସନସ୍କ୍ରିନ୍ ଟା ୟୁଜ କରିବା ନିହାତି ଦରକାର। ତ ଆପଣଙ୍କ ଆପଣ କେମତି ମାନେ ସ୍କିନ୍ କେୟାର୍ କଣ କେମିତି କରୁଛନ୍ତି?
ନା ନା ମୁଁ ତ ମାନେ କିଛି ସ୍କିନକେୟାର କରେନି କାରଣ ମୋର ହଉଛି ପା କମ୍ବିନେସନ ସ୍କିନ୍ ତ ମୁଁ କିଛି ବି ଯଦି ମାନେ ମୁହଁରେ ଲଗେଇବି ତ ମୁହଁ ଯୋଉ ଜିନିଷ ଟା ଆଜି ଲଗେଇଲି କାଲି କି ପରଦିନ ହେଲା ବେଳକୁ ମୁହଁ ମୋର କୁଣ୍ଡେଇ ନାଲି ପଡିଯାଏ। ତ ସେଥିପାଇଁ ମାନେ ମୁଁ କିଛି ବି ଜିନିଷ ବି ଲଗେଇ ପାରୁନି ଯାହା ମୋ ମୁହଁରେ ସେଟା କୌଣସି ଜିନିଷ ଯାଉନି ମୁହଁ କୁଣ୍ଡେଇ ହେଇକି ନାଲି ପଡିଯିବ ତ ସ୍ଵାସ୍ଥ୍ୟ ହିଁ ଖରାପ ହବ ତ ସ୍ଵାସ୍ଥ୍ୟ ଖରାପ କରିବା ଅପେକ୍ଷା ମୁଁ ସେଟା ଦେହରେ ଯାଉନି ସେଟାକୁ ମୁଁ ଛାଡି ଦେଇଛି। ଆଉ ଆପଣ ଏବେ ମୁଁ ରହୁଛି ମୋର ଟିକେ ଏବେ ପଢାପଢି କରିବାର ଅଛି ମୁଁ ପୁଣି ଆପଣଙ୍କ ସହିତ ପରେ କଥା ହେବି।
ଠିକ୍ ଅଛି ମୋର ବି ଏବେ କାମ ଟିକେ ଅଛି ମୁଁ ଟିକେ ଘର କାମ କରିବି ରଖୁଛି।
ହଁ ହଁ